ହଁ କୁହନ୍ତୁ। ହଁ ନମସ୍କାର ହଁ ଭଲ ଅଛି। ଛି।
ଆଉ ସକାଳ ଜଳଖିଆ ସାରିଲାଣି?
ହଁ ଜଳଖିଆ ସରିକି ମାନେ ଖରାବେଳର ଖାଇବା ବି ପ୍ରିପେୟାରେସନ ସରିଲାଣି।
ହଁ ଏତେ ଶୀଘ୍ର।
ହଁ ଏ ଛୁଆ ସ୍କୁଲ ଯାଇଛନ୍ତି ତ ଶୀଘ୍ର ସାରିଦେଲେ ତାଙ୍କ କାମ ଟା ଭୁଣି ଆସିବ।
ହଁ। କଣ ଖାଇଲେ?
ସକାଳେ ରୁଟି, ଭଜା ହେଇଥିଲା।
ଓ ହୋ।
ରାତିରେ ଥିଲା ରୁଟି ବାସି ରୁଟି ସକାଳେ ଖାଲି ଭଜା କରିଦେଲି ଖାଇଦେଲୁ।
ବାସି ରୁୁଟି ଟା ଭଲ ବି।
ହଁ ଦେହ ପାଇଁ ଭଲ। ଏଇଟା ତ ମୁଁ ସୋସିଆଲ ମିଡିଆରେ ଦେଖଥିଲି ଭଲ ବୋଲି କିନ୍ତୁ ଜଣିନି କ୍ଲିୟର ଜାନି ହେଇନି। କେତେ ଭଲ ବୋଲି।
ଆମର ଖାଇବା ଆମେ। ଜାଣିଲେ ଭଲ ଆଗରୁ ବି ସବୁ ଲୋକମାନୋନ ଖାଇ ଆସୁଛନ୍ତି। ସେଥିପାଇଁ ଖାଇବା କଥା ଆଉ।
ବାସି ରୁଟି ତାପରେ ଭାତ ତା ଯୋଉ ପଖାଳ ବାସି ପଖାଳ।
ହଁ ସେଥିରେ ବହୁତ ସାରା ଇଏ ଥାଏ ଭିଟଟାମିନ ଏକା ଥାଏ। ଦେହ ପାଇଁ ବି ଭଲ ପେଟ ବି ଥଣ୍ଡା ରୁହେ ପଖାଳ।
ଆପଣଙ୍କ ଗାଁ ରେ ଏବେ ପାଗ କେମିତି ଅଛି।
ଆମର ଏବେ କୋହଲା ପାଗ ଦେଇଛିିବେ ମାନେ ହଉଛି ବର୍ଷା ହଉଛି ବେଳେ ବେଳେ ଆଉ ନହଲେ ଖରା ହଉଛି। ଠିକ୍ ଅଛି।
ଆମର ଆଡେ ଜୋର ଖରା ହେଇଛି ମାନେ ଖରା ମାନେ ଖରା ଦିନ ଭଳିଆ ଖରାଁଁ ଖରା ଚଇ ଚଇଆ ଖରା ହେଇଛି। ଏ ଏ
ଅହ।
ବର୍ଷା ଦିନ ହେଲାଣି କିନ୍ତୁ। କୁଆଡ଼େ କେମିତି ଚାଲିଛି ଆଉ। ବର୍ଷା କୁଆଡ଼େ ହଉଛି କୁଆଡ଼େ ଖରା ହଉଛି। ଆଉ ସକାଳୁ କଣ ଖାଇଥିଲେ।
ସକାଳୁ ମୁଁ ହଉଛି ଖାଇଥିଲି ପରଟା। ଆଉ ଡାଲମା ଖାଇଥିଲି।
ବଢିଆ ଖାଦ୍ୟ ଆଉ କଣ।
ଏକାଥରେ କି ଡ଼ାଲମା ହେଇଯାଇଥିଲା ପରଟା ଡ଼ାଲମା ଖାଇଥିଲୁ।
ହୁଁ। ଆଉ ଖରାବେଳ ରୋଷେଇ।
ହଁ ଅରୁଆ ଭାତ ଡାଲମା ଭଜା।
ହଁ ଆଜି ଗୁରୁବାର ତ ସାଧା।
ହଁ।
ହୁଁ।
ଆଉ ଆପଣ କେମତି। ମାନେ ଟାଇମ ଟା ସ୍ପେଣ୍ଡ କରନ୍ତି।
ଛୋଟ ଛୁଆ ଯେହେତୁ ଅଛନ୍ତି ଘରେ ଆ ଟାଇମ ତ ଜଣା ପଡ଼େନି କେମିତି।
ଅହ।
ତାଙ୍କ ପଛରେ ଲାଗିଲେ ଆଉ ଟାଇମ ଜଣା ପଡ଼େନି।
ହ ହଁ ସେମାନେ ଏବେ କଣ ଛୋଟ ଅଛନ୍ତି ଖେଳ କୁଦ ଇଏ ସିଏ।
ପାଞ୍ଚ ବର୍ଷର ପୁଅ ସିଏ ଯାଉଛି ସ୍କୁଲ। ସକାଳୁ ତା କାମ ସାରିଦେବି ସେ ସ୍କୁଲ ଯିବ ତାପରେ ଆଉ ଗୋଟେ ଅଛି ଦେଢ ବର୍ଷ। ର ଝିଅ।
ହଁ ହଁ। ତ ଦି ଜଣ ଛୋଟ ଛୋଟ ହେଇଗଲାରୁ।
ସିଏ ସ୍କୁଲ ଗଲା ପରେ ମୁଁ ଆ କାମରେ ମାନେ ତା ଖାଇବା ପିଇବା ସବୁ ସାରିଦ ଲେ ସେ ତାର ଗାଧୋଇପାଧେଇ ଶୋଇ ପଡ଼େ। ତାପରେ ମୁଁ ମୋ କାମ ଆରମ୍ଭ କରେ ଆଉ।
ଓହୋ ଏଇ ଟାଇମ ଏଇଥିପାଇଁ କେମତି ଟାଇମ ଟା କେମିତି ବାହାର କରନ୍ତି।
ସେମିତି ହେଇଯାଏ ଆଉ।
ହ ହାଁ ଆଉ କୋଉ ଗଛ ହେକା ଲଗଉଛନ୍ତି?
ହଁ ବର୍ଷା ଯେତେବଳେ ଫାଷ୍ଟ୍ ଆରମ୍ଭ ହେଇଥେଲା ରଜ ପୂର୍ବୁରୁ ଯୋଉ ହେଇ ଥେଲା ସେତିକିବେଳେ ଗଛ ଲଗେଇଥେଲି ସିଏ ହେଇଗଲାଣି ବଡ଼ ବଡ଼ ଟିକେ ହେଲାଣି।
କୋଉ ଗଛ ଲଗେଇଥିଲେ?
ଜହ୍ନି କାକୁଡ଼ି ଆଉ ଉଁ କଲରା ଗଛ ଆଉ ଭେଣ୍ଡି ଗଛ
ଆଚ୍ଛା ଆଚ୍ଛା।
ମାଛ ହେଇଛି ସେ ଛୋଟ ଛୋଟ ଆଉ। ଏ ଗଛ ଫଛ ଯେଦି ସାର ଔଷଧ ନ ପଡୁଛି ଏବେ ତାହେଲେ ଜମା ବି ସିଏ ଫଳ ହଉନି।
ନାଇଁ କିଛି କିଛି ଜାଗାରେ ପରିବା ଗୁଡାକ ଯାହା କଟା ହଉଛି ତା ଚୋ ଚୋପାଟା ବି ଦଉଛନ୍ତି।
ହଁ। ଆଉ ମାନେ ଖତ ବି ପିଅର ଖ ଖତ ବି ମିଳୁନି ଯୋଉ ଗୋବର ଖତ ହଉ କି ଯୋଉ ଖତ ହଉ ଗାଈ ଖତ ଏବେ ଦେଖିବାକୁ ବି ମିଳୁନି ଆଉ ଏବେ ରଖୁନାହାନ୍ତି ପ୍ରାୟ ଆଉ। ଖତ ତ ମିଳୁନି ଯାହା ଖାଲି ସାର ଔଷଧରେ କାମ
ଓ ହୋ।
ଆଉ କଣ କୁହନ୍ତୁ?
ତମ ଗଛ ଫଛ ଲଗେଇଛ?
ଆମର ତ ସେଇ ଯା ମୁଁ ତ ଲଗାଏନା ମମି ହିଁ ପ୍ରାୟ ଲଗାନ୍ତି ଏଇ କଲରା ଗଛ ହେଇଗଲା ଆଉ କଖାରୁ ଟମାଟୋ ଏ ସବୁ ଗଛ।
ହୁଁ।
ଟମାଟା ବହୁତ ହୁଏ ଆଉ। ପୁଦିନା ଧନିଆ
ଏଇ ଖରା ଦିନେ ବି ଲଗାଅ ବୋଧେ?
ଖରାଦିନେ ଖରାରେ ନାଗେ ନା ଖରା ଦିନେ ଲଗା ହୁଏନି। ବର୍ଷା ଦିନରେ ଟିକେ ଟିକେ ବ ଇଏ ହଉଥିବ ଲା କାହିଁନା ଖରା ଦିନେ ଛୋଟ ଗଛ ଗୁଡାନା ତ ଛାଇରେ ନ ରଖିଲା ମାନେ ସାଙ୍ଗ ସାଙ୍ଗ ସେ ଜଳିଯିବ।
ତାପରେ ଯାହା ପୁଣି ଶୀତ ଦି
ହଁ। ଶୀତ ଦିନେ ବହୁତ ଫୁଲ ଗ
ହୁଁ।
ହୁଁ।
ଆଉ କଣ କୁହନ୍ତୁ ଟିକେ କୁଆଡକୁ ଯାଇଛନ୍ତି ବୁଲିବାକୁ
ନା ଏବେ ଆଉ କୁଆଡେ ବୁଲିବାକୁ ଯାଇନଥିଲେ ଏବେ ନା ଏବେ ଆଉ କୁଆଡେ ବୁଲିବା ପାଇଁ ଯାଇନଥିଲି।
ଏଇ ଯୋଉ ହଁ ମାନେ ରଜରେ ତ ପାଗ ଏମିତିଆ ହେଇ ଥିଲା ଯେ ମାନେ ଦିନେରେ ଖରା ଆଉ ଚାରଟା ବେଳକୁ ବର୍ଷା ଆଉ କୁଆଡେ ଯାଇ ହେଇନି।
ନାଇଁ ଏଥର ବର୍ଷା ବହୁତ ହେଇଛି ଖରା ବି ବହୁତ ହେଇ
ହଁ। ନାଇଁ କିନ୍ତୁ ଆଗେ ଯେମିତି ରଜ ପୂର୍ବୁରୁ ବର୍ଷା ବର୍ଷା ଆରମ୍ଭ ହେଇଯାଏ ଏଥର କିନ୍ତୁ ଟିକେ କମ ହେଇଛି ଖରା ବି ଯେମିତି ହଉଛନ୍ତି ଖରା ଦିନ ଖରା ଭଳିଆ। ସବୁ ଗୋଟେ ନୁ ହଁ ମ ପରା ଆମର ଏପଟେ ଟିକେ ବେଶୀ ଖରା ହଉଚି।
ନାଇଁ ଏଇପଟେ ବି ବହୁତ ଜୋରରେ ଖରା ହଉଚି ମାନେ ମୁହଁ ଏକା ପରା ପୋଡି ଯାଉଚି।
ହଁ ହ। ରଜ ଛୁଟିରେ କୁଆଡେ ଯାଇନାହାନ୍ତି ବୁଲିଆକୁ?
ନା ରଜ ଛୁଟିରେ କୁଆଡେ ବି ଯାଇନୁ।
ହ
ଆପଣ କୁଆଡେ ଯାଇଥିଲେ? ନୂଆଡ୍ରେସ କିଣିଥିଲେ।
ଝିଅ ପିଲା ମାନଙ୍କର ତ ରଜ ସେମାନେ ତାଙ୍କ କିଣିବେ।
ହଁ ପିଠା ଖାଇଆ ନୂଆ ଡ୍ରେସ ପିନ୍ଧା ଦୋଳିରେ ଝୁଲ।
ହଁ। ଆରେ କିଛି ବି କାମ କରନ୍ତିନି। ଦି ତିନି ଦିନି ପୁରା ମଜା ମଉଜ।
ହଁ।
ଆମର ସେଆଡେ ହୁଏ ଯେମିତି ଉଁ ପଡେ ସବୁ। ରଜ ମାନଙ୍କରେ ଏଇ ଗୋଟା ଗୋଟା କ୍ୟାମ୍ପ ଭଳିଆ ପକାନ୍ତି। ସବୁ ପିଲା ଯାଇଥିବେ ସବୁ ଖେଳ ରେ ଭାଗ ନେବେ। ଯିଏ ଫାଷ୍ଟ ସେକେଣ୍ଡ ଥାର୍ଡ ହେବେ ତାଙ୍କୁ ସବୁ ପ୍ରାଇଜ ମିଳିବ।
ଓହୋ।
ଆ ଆମର ଏପଟେ ରଜ ମହୋତ୍ସବ ଟାଇପ ର ହୁଏ ଯୋଉ- ସବୁ ଏମିତି ଦୋକାନ ଏକା ସବୁ ପଢେ ଖାଇଆ ଦୋକାନ ଖେଳନା ଦୋକାନ ଏଇ ସବୁ
ଓହୋ। ଆମର ଏପରେ ଏମିତି ହେଇଥିଲା ମାନେ ସବୁ ପ୍ରକାରିଆ ଖେଳ ମ୍ୟୁଜିକ ଚେୟାର ଠିଆ ପୁଚି ଆଉ କବାଡି। ଆଁ ଆ ଏଇ ସବୁ ମାନେ ଯୋଉ ଖେଳର ସବୁ ଲୋପ ପ ପାଇ ଗଲାଣି। ଛୁଆ ଖେଳୁନାହାନ୍ତି ଆଉ ଗାଁ ମାନଙ୍କରେ ସେଇ ସବୁ ବ ହେଇଥିଲା ଯିଏ ସବୁ ଜିତିଲେ ଫାଷ୍ଟ ସେକେଣ୍ଡେ ଥାର୍ଡ ହେଲେ ତାଙ୍କୁ ସବୁ ମିଳିଲା ଗିଫ୍ଟ।
ଆପଣଙ୍କ ପୁଅ ମିଶିଥିଲେ?
ସିଏ ତ ଏବେ ଛୋଟଟା ସିଏ ମିଶି ନଥିଲା ହେ ଏ ଉନଲି ବଡ ବଡ ପିଲାମାନେେ ମିଶିଥିଲେ ଆଉ। ଯେମିତି ଦଶ ବର୍ଷରୁ ସିଏ ନଉଥିଲେ ହଁ।
କୋଉ କୋଉ ଖେଳ ହଉଥିଲା?
କିଆ ପୁଚି ଆଉ ମ୍ୟୁଜିକ ଚେୟାର। ଲୁଡୁ ଆଉ କବାଡ଼ି। ବାଡି ଡିଆଁ ଡିଇଁ ଖେଳ ଥାଏ ସେଇଟା ସେଇଟା ତ ପୁରା ଗାଁ ମାନଙ୍କରେ ଖେଳନ୍ତି ଜାଣିନଥିବେ ତମ ଘରେ। ଜାଣିଚ? ବାଡି ଡିଆଁ ଡିଇଁ ଯୋଉଟା ଖେଳନ୍ତି ମାନେ ବାଡି ଯେତେ ଜଣ ଥିବେ ତିନି ଚାରି ଜଣ ଯଦି ଗ୍ରୁପ ହେଇ ଖେଳୁଥିବେ ତିନି ଚାରି ଜଣଙ୍କ କଁ ବାଡି ଧାଡି ଧାଡି ହେଇକି ଥୁଆହବ। ଯିଏ ଯିଏ ତା ନି ଜ ବାଡ଼ି ଟାକୁ ମାଡ଼ିକି ଟିକେ ଅଧିକ ବାଟ ଡେଇଁବ ଯାହାଠୁ ସମସ୍ତଙ୍କର ହାଇଟ୍ ଟି ଯିଏ ଡେଇଁବ ସିଏ ଫାଷ୍ଟ ହବ।
ଓହୋ।
ଆହୁରି ଡାବୁଲ ପୁଆ ଗୋଟା ଖେଳ ଅଛି।
ସେଇଟା କେମିତି?
ସେଇଟା ଗୋଟେ ଟିକି ବାଡି ଭଳିଆ ଥିବ ମାନେ ତା ଦି ପଟ ପୁରା କାଟିକି ମୁନିଆ କରି ଦେଇଥିବେ। ଆଉ ଗୋଟା ଲମ୍ବା ବାଡିଥିବ ତାକୁ ଏମିତି ବାଡେଇକିନା ଉଠା ଉଠେଇକିନା ଏମିତି ବାଡାନ୍ତି। ମୁଁ ତ ସେ ଖେଳ ଖେଳିନି ସେଟା ପୁଅ ପିଲା ସେମାନେ ଖେଳନ୍ତି। ମୁଁ ଖାଲି ଦେଖିଛି ଯେତିକି।
ଓ ହୋ ବଢିଆ।
ହୁଁ ତାପରେ ତାଷ ବି ଖେଳନ୍ତି ରଜମାନଙ୍କେରେ ଦେଖିବ ଛକେରେ। ବଡ ବଡ ଲୋକମାନେ ନା ମତେ ଆସନି
ଗାଁ ରେ ପୁରା ରଜ ନା ମତେ ଆସନି ଗାଁରେ ପୁରା ରଜ ପୁରା ବଢିଆ
ହଁ ମତେ ମତେ ଲୁଡୁ ଖେଳି ଆସେ। ହ
ଆଉ କଣ କହ। ଆଉ ପିଠା ଏକା ତ କରି ହଁ ଆମର ପିଠା ହେଇଥିଲା ପୋଡ ପିଠା। ପିଠା ଚକୁଳି ପିଠା ଇଡଲି ପିଠା
ଆମର ବି ସେଇ ହେଇଥିଲା। ଆମର ସେଇ ହେଇଥିଲା ପୋଡ ପିଠା ଚକୁଳି ପିଠା ଆଉ ସିଝା ପିଠା ଯୋଉଟା କରନ୍ତି ସାଧା
ଆଚ୍ଛା ଆଚ୍ଛା। ଓ ହୋ। ହ ହଉ ମ୍ୟାାମ ମୁଁ ରଖୁଛି ମୁଁ ଆପଣଙ୍କୁ କଲ କରୁଛି।
ହଁ।
ହଁ।